ହାଲୋ ହଁ ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଭାଇ, ଆଉ ଆ ବସିଥିଲି ଏଇନା ଆଉ ବର୍ଷା ହଉଚି ଆଡ଼େ ଆଉ। ଆପଣଙ୍କ ଆଡ଼େ ବର୍ଷା ଆଜ୍ଞା ବର୍ଷା ଆପଣଙ୍କ ଆଡ଼େ ହଉନି କି?
ନାଇଁ ଆମ ଆଡ଼େ ଏବେ ବର୍ଷା ହଉନି।
ହଉନି?
ନାଇଁ ଆପଣ କୋଉ ଏରିଆରେ ରହୁଚନ୍ତି କି?
ଆମର ଏପଟ ଯାଜପୁର ଚଣ୍ଡୀଖୋଲ ଆମ ଘର ବୁଝିଲେ ନା।
ଅଁ ଯାଜପୁରରେ ରହୁଚନ୍ତି ନା।
ହୁଁ। ଏପଟେତ ବର୍ଷା ହଉଚି କାହିଁକିନା ଲାଗିକି ରହିଚି କାଲି ଠାରୁ ବୁଝିଲେନା। ଝିପି ଝିପି ମେଘ ହଉଚି ଏନାଇ ବର୍ଷ
ମୁଁ ବଙ୍ଗୋପସାଗରରେ ଅଛିତ
ଓହୋ ସେନେଇଁ ଆପଣ ଜାଣିପାରୁନାହାନ୍ତି ଆଉ।
କଁ କହିଲେ?
ସେଇ ନାଗି ଆପଣ ଜାଣିପାରୁନାହାନ୍ତି ବର୍ଷା ହେଇଚିକି ନା ନାଇଁ।
ଇଆଡ଼େ ହଉଚିଯେ ସକାଳୁ ହଉଚି।
ଓହୋ।
ପକେଇନି କାଇଁ ଦିନା ସାରା
ଆଉ କଣ ସବୁ ଖବର କୁଅ?
କଣ ଆଉ ଖବର। ପାଠ ପଢିବା କଥା କଲେଜ୍ ଯାଇକି ଆସିକି ଖାଇ ପିଇକି ବସୁଚେ ଘରେ।
ଓହୋ।
ଆଁ ତମର କଁ ଏବେ କଣ କରୁଚ ତମେ?
ମୋର ଏବେ ଫାର୍ମାସିଷ୍ଟ ଚାଲିଚି ଗୋଟେ ମେଡ଼ିସିନ୍ ଟ୍ରେନିଂ ନଉଚି ବୁଝିଲେ।
ହଁ।
ଆଉ ଚଣ୍ଡିଖୋଲରେ ଗୋଟେ ମେଡ଼ିସିନ୍ ଷ୍ଟୋର ଅଛି ସେଠି ଟ୍ରେନିଂ ନଉଚି ତାପରେ ଆଗକୁ ଗୋଟେ ଷ୍ଟୋର କରିବି ଆଉ।
ନିଜେ ଗୋଟେ କରିବ ଆଉ ସାର୍ଟିଫିକେଟ୍ ଆସିଲା ପରେ ଆଉ।
ହଁ। ଆଉ କଣ ରଥଯାତ୍ରା ତମେ ଆପଣ ଆଡ଼େ ହଉଥିବ ଆପଣ ଆସୁନାହାନ୍ତି ଓଡ଼ିଶା କେବେ?
ଆମରତ ଓଡ଼ିଶା।
ବୋଗବ ହଁ ନୟାଗଡ଼ଯେ ଆପଣ ରହୁଚନ୍ତି ଏଇନା ବଙ୍ଗୋପସାଗର ଓଡ଼ିଶା ଆସିବେନା ନାଇଁ ରଥଯାତ୍ରାରେ?
ନାଇଁ ନାଇଁ ବଙ୍ଗୋପସାଗରରେ ରହୁନି।
ଆଉଯେ
ମୁଁ କହିଲି ବଙ୍ଗୋପସାଗରରେ ମାନେ ବର୍ଷା ଏଇ ମୌସୁମୀ ବାୟୁ ପରିବର୍ତ୍ତ ଯ ହେ
ଓ ହୋ ହଉ ହଉ ମୁଁ ବୁଝିଲି ଆପଣ ଆପଣଙ୍କ ଘର ବଙ୍ଗୋପସାଗର
ନା ନା ନା ପାଣି ଭିତରେ ଯାଇକି ଆସିବ।
ଶୁଣିଲି ଆପଣ ବୋଧେ ରହିଛନ୍ତି ଘର ଫର କରିକି।
ଆଉ ପାଣି ଭିତରେ ଘର କରିଦେଇକି କିମନ୍ତି ଯିବି।
ହ ଲୋକ ରହୁନାହାନ୍ତି।
ହେ
ହ
ନା ନା ଆମ ନା ଅନା।
ଓହୋ। ଆଉ ରଥ ଟାଣିବାକୁ ଯିବେ ଏ ବିର୍ଷ ନା
ହୁଁ ରଥ ଆମର ତ ଏଇଟି ହଉଛି ଆମ ଡିଷ୍ଟ୍ରିକଟ ନୟାଗଡରେ ହଉଛି।
ଓ ପ୍। ହଁ
ହୁଁ।
ରଥଟଣା ଆପଣର ହଉଛି ଆପଣଙ୍କ ଏରିଆରେ ତାଲେ ନା।
ହଁ ଆମ ଏରିଆରେ ହଉଛି ନା ଆମ ଏରିଆରେ ହଉଛି ବେଳେ ବେଳେ ଯାଉଛୁ ପୁରୀ ଏଇ ରଥ ଟାଇମ ରେ ଯାଉନୁ ରଥ ଟାଇମରେ ଗଲେ ଅଧିକ ଭିଡ ନା। ଅଲଗା ଟାଇମ ଯାଉ ହୁଁ ତ ଅଲଗା ଟାଇମରେ ଯାଉ।
ଅଲଗା ଟାଇମ ରେ ମୁଁ ବି ଯାଏ ଯେ କିନ୍ତୁ ରଥଯାତ୍ରାରେ ପ୍ରବଳ ଭିଡ ଏ ବର୍ଷ। ଏଇନା ସ୍ନାାନ ପ ପୂର୍ଣ୍ଣିମାରେ ଯେତେ ଲୋକ ହେଇଛନ୍ତି। ରଥଯାତ୍ରାରେ ଆହୁରି କେତେ ହେବେ? ବୁଝିଲେ ନା। ସେଥିପାଇଁ ରଥଯାତ୍ରାରେ ଯାଇ ହେଲାନି। ଯାଇ ଯିବେ। ପୁରି ମନ ନାହିଁ। କାହିଁକି ନା ଏତେ ଲୋକ ଭିତରେ ଆମେ ତ କିଛି କରିପାରିବନି ନା? ଲୋକ ଖାଲି ଦେଖିକି ନା ଆସିବା କଥା।
ହୁଁ।
ହେତେବେଳେ ଗଲେ ସବୁକିଛି କରିହେବ।
ହୁଁ, ଆ ଆପଣଙ୍କ ଘରେ ସବୁ କିଏ କିଏ ରୁହନ୍ତି?
ଆପଣର ଆମର ବାପା, ବୋଉ, ଭାଇ। ଆଉ ଦାଦା, ବଡ ବାପା ଏଇମାନେ ମାନେ ସବୁ ଅ ଅଛନ୍ତି ଆଉ। ଆଜ୍ଞା।
ହ
ଆଉ ଆପଣଙ୍କ ଘରେ?
ଆମର ସେମିତି ନାଇଁ ଆମର ସବୁ ଅଲଗା ଅଲଗା। ଆମର ଆମ ଘରେ ବାବା, ମାମା, ମୁଁ।
ତିନିଜଣ।
ହୁଁ।
ଆଉ କେହି ନାହାନ୍ତି ଭଉଣୀ ଫଉଣୀ?
ଭଉଣୀ ବଡ ଭଉଣୀ ଦି ଜଣ ମ୍ୟାରେଜ ସଇଲାଣି।
ଓହୋ। ଗୋଟେ ଭାଇ ଆଉ ତମେ ଆଉ ନା।
ମୁଁ ସାନ।
ଆଜ୍ଞା, ଆମର ତ ଭଉଣୀ କେଇ ନାହାନ୍ତି ଆମ ଟୋଟାଲି ଆମ ଘରେ। ଆମ ଗାଁ ରେ ନୁହଁ ଆମ ଘରେ।
ହଁ ମ ସେ ଘରେ।
ଆମ ଘରେ ଟୋଟାଲି ଭଉଣୀ ନାହାନ୍ତି। ତିନି ଭାଇ ବାପାଙ୍କର ନାହାନ୍ତି କାହାର? ବୁଝିଲ ନା ଝିଅ ନାହାନ୍ତି। ଖାଲି ପୁଅ ଖାଲି ପୁଅ ହଁ।
ଆଚ୍ଛା, ତମ ଭଗବାନ ଦେଇଚନ୍ତି ଖାଲି ପୁଅ ହେବେ। କିଏ ଖୋଜୁଚି କାଆକୁ ମିଳୁନି?
ଆ-ଆ ଆମର ତ ଭଉଣୀ କେଇ ନାଆନ୍ତି ଆମର ଖାଲି ପୁଅ ସବୁ ଭାଇ।
ହୁଁ
ସାତ ସାତ ଭାଇ ଆମେ।
ଆଚ୍ଛା।
ଆଉ କଣ ସବୁ ଖବର?
ଆପଣ ବୁଲାବୁଲି କରି କୁଆ ଯାଉଚନ୍ତି ଯାଇଥିଲେ ରିସେଣ୍ଟ୍ ନା କଣ?
ହଁ ମୁଁ ଏନା ଯାାଇ ବୁଲାବୁଲି କରୁଛି ଯେ ଏବେ ଯାଇଥିଲି ଟିକେ ମାର୍କେଟ୍ ଆଡେ ଆମ ଘର ପାଖରେ ମାର୍ ର୍କେଟ ପୁରା ଲାଗିଚି ଆମଯୋଉ ଚଣ୍ଡିଖୋଲ ମାର୍କେଟ୍ ଟା ବୁଝିଲେ ନା।
ହୁଁ
ମୁଁ ଯାଇଥିଲି ଟିକେ ବୁଲି ବୁଲିକି ଏଲେ ଆଇଲି ବର୍ଷା ତ କୁର ହଉଛି ତିନ୍ତି ଗଲି ଅଧା ଏବେ। ତିନ୍ତିଗଲି ଏନ୍ତି ପଳେଇ ଆଇଲୁ ଘରକୁ ଆଉ।
ଆଚ୍ଛା, ଆମ ଆଡେ ତ ସେଇ ପକଉନି ବର୍ଷା ମେଘୁଆ କରି ରଖିଛି ଦିନ ଯାକ। ଏବେ ବି ମାର୍ ମାର୍କେଟ ଯାଇଥିଲୁ ଆସିଲୁ।
ହୁଁ।
ହୁଁ, ଆସଛୁ ଏଠେ ବସିଚୁ ଆଉ କଁ?
ନାଇଁ ମ୍ ପବଳ ମାତ୍ରାରେ ମେଘ ହଉଚି ଝିପିଝିପି ଛାଡ଼ିଥିଲା ଫୁଣି ପକେଇଲାଣି।
ଆଉ ଉ-ଉ-ଉ-ଉ ଆଉ ଆପଣ ଏରିଆରେ ପସିଦ୍ଧ ଖାଦ୍ୟ ଜିନିଷ କଣ?
ଆମର ତ ନୟାଗଡ଼ ଛେନାପୋଡ ଆଉ।
ଓହୋ ‌। ଛେନାପୋଡ ଛେନାପୋଡ଼ ଭଲ ଜିନିଷ ଟା ମତେ ଭଲ ଲାଗେ ସବୁଠାରୁ।
ହୁଁ ଆମ ନାୟଗଡ୍ ପ୍ରସିଦ୍ଧ ସେନାପୋଡ। ତାପରେ ଆମର ସବୁଠୁ ମାନେ ଏଁ ପ୍ରସିଦ୍ଧ ହଉଚି ଆମ ଦଶପଲ୍ଲା ଲଙ୍କା ପୁଡି ଜାଣିଥିବ।
ହୁଁ-ହୁଁ-ହୁଁ
ଓଡ଼ିଶା ପ୍ରସିଦ୍ଧ।
ହୁଁ।
ସେଟା ହଉଛି ଆମର ବିଗେଷ୍ଟ ବେଲୋଡି କହିବାକୁ ଗଲେ। ସେମ୍ତି ହୁଏ ଆଉ ଦଶହରାକୁ ବି ଆମର ଏମ୍ତି ମାନେ ଧୁମଧାମ୍ ରେ ପାଳନ କରା ହଉଚି ଏପଟେ।
ହଁ ଦଶହରା ତ ସବୁଆଡେ ପାଳନ କରାଯାଏ ଧୁମଧାମ୍ ରେ।
ହୁଁ।
ଆଉ ମୁଁ ଶୁଣିଛି କୁଆଡେ ସିଆଡେ ବଢିଆ ବଢିଆ ଲୋକେସନ୍ ଅଛି ବା ଫଟୋ ଫଟ ଉଠେଇବାକୁ ଭଲ ଭଲ ପାହାଡ ଅଛି ଝରଣା ଅଛି।
ହଁ ଆମ ଆଡେ ତ ଏଇାଡେ ଅଛି ସେମିତି ଆଉ। ଝରଣା ଝରଣା କୋଚିତ୍ ଅଛି ଦି ତିନିଟା ଏମିତି। ଅଛି ବୁଲାବୁଲି କରିବାକୁ। ରାମ ମନ୍ଦିର ଜାଣିଥିବେ ଫତେଗଡ ରାମ ମନ୍ଦିର?
ହୁଁ ହୁଁ ହୁଁ
ସେଇଟା ହଉଛି ମାନେ ଏବେ ହେଇଛି ରସେଣ୍ଟ ତିନି ଚାରି ବର୍ଷ ହେଲା। ମାନେ ମେନ୍ ସେଟା ଗୋଟେ। ମାନେ ଗ୍ରୋଥ ହେଇ ହେଇ ଚାଲିଛି ତାର। ତାପରେ କାମ, କାମ ତ ଆହୁରି ଚାଲିବ କେତେ? କୋଉ ମନ୍ଦିର କାମ ଚାଲିନି କି? ମନ୍ଦିର ହେଲାଠୁ ଆରମ୍ଭ କରି ଯାକେ। ଚାଲିଥିବ କାମ। ଆଉ ବୈଷ୍ଣବୀ ଦେବୀ ଗୋଟେ ମାତା ଅଛନ୍ତି ଦେଖିଥିବ ପାହାଡ ଗୁମ୍ଫା ଭିତରେ ଯାଇକି ଦେଖିବ ସେଇଟା। ହ
ଆଜ୍ଞା
ପାହାଡ ଚଢିବ। ଉପରେ ଯାଇକି ଗୁମ୍ଫା ଦେଖିବ। ତାପରେ ଆମର ଏପଟେ ଅଛି ଗୋଟେ ପ୍ଲେସ ଟେ ନାଁ ଟା ମୋର ମନେ ପଡ଼ୁନି। ସେ ଉପରକୁ, ମାନେ ସେଇ ମୁଣ୍ଡିଆ ଉପରକୁ ଗଲେ- ଆମର ଯେମିତି ଦେଓମାଳିରେ ମାନେ ଦେଖାଯାଉନି ବିଉଟା-
ହୁଁ ହୁଁ
ଏଜାକ୍ଟ ସେଇଭଳିଆ।
ମୋର ଯିବାକୁ ଭାରି ଇଚ୍ଛା ଯେ ତ ଆପଣଙ୍କ ଏରିଆ ଆଡ଼େ କିନ୍ତୁ ଦେଖିବା କେବେ ଯିବା ଆଉ।
ଆଉ ଗୋଟେ ଅଛି କୋଟଗଡ ପାର୍କ ବୋଲି ଗୋଟେ ସେଇଟା ବି ଭଲ ପାର୍କଟେ ଗୋଟେ।
ହୁଁ ହୁଁ
ଏମତି ଅଛି କେତେଟା। ଲଡୁ ବାବା ଆମର ଏ ଆମ ଜିଲ୍ଲା ମେନ୍ ଗୋଟେ।
ହୁଁ ହୁଁ
ଲଡ଼ୁ ବାବା ପା ଯେମିତି କେତେ ଅଛି। ଆପଣଙ୍କ ଏରିଆ ଆଡେ କଣ ଅଛି ବୁଲାବୁଲି କରିବାକୁ ପ୍ଲେସ?
ଆମର ତ ଆମର ଅଛି ରତ୍ନଗିରି। ଉଦୟଗିରି।
ହଁ
ମହାବିନାୟକ, ମହାବିନାୟକ ଜାଣିଥିବେ, ମହାବିନାୟକ ଟେମ୍ପଲ। ହଁ ଚଣ୍ଡିଖୋଲର। ଆଉ ରତ୍ନଗିରି, ଉଦୟଗିରି, ମହାବିନାୟକ, ଆଉ ହେଲା- ହୁଁ
ହ
ଆମର କୁଷୁମା ପାର୍କ ବୁଝିଲ ନା?
ହୁଁ।
ଆଉ ଉଁ ଖ ସାନ ଘାଗେରା, ବଡ଼ ଘାଗେରା, ମାନେ ଏଇପଟ ଦେଇକି ଯିବ ଆଉ କିନ୍ତୁ, ଆମ ଏରିଆରେ ନୁହଁ ଯାଉନି। କିନ୍ତୁ ଏପଟେ ଦେଇକି ଯିବ, କେଉଁଝରରେ ଯାଉଛି।
ଆଚ୍ଛା।
ଏ ପ୍ରସିଦ୍ଧ ଅଛି ଆଉ। ଭଲ ଭଲ ଜାଗା ଅଛି।
କେଉଁଝରରେ ବି ଭଲ ପ୍ଲେସ ରହିଛି।
ହଁ, କେଉଁଝରରେ ବଢିଆ ବଢିଆ ପ୍ଲେସ ଅଛି।
ତାରିଣୀ ମନ୍ଦିର ଅଛି।
ହୁଁ, ସାନ ଘାଗେରା, ବଡ ଘାଗେରା। ହଁ ଯାଇନି ଏବେ କିନ୍ତୁ ଆମ ଏପଟେ ପାରାଦ୍ୱୀପ ଫାରାଦ୍ୱୀପ ଯାଇଥିଲି, ଆମ ର ଯୋଉ ରଜ ଏବେ ଗଲା। ପାରାଦ୍ୱୀପ ଯାଇଥିଲି। ପାରାଦ୍ୱୀପରେ ଭଲ ଅଛି କିନ୍ତୁ ବୁଲିବାକୁ, ବୁଲି ବାଲି କରିକି ଆଇଲୁ ସି ବିଚ ଫି ବିଚ।
ଆଛା।
ଆଉ ତାଙ୍କର ଗୋଟେ ରଜ ମହୋତ୍ସବ ହଉଥିଲା, ସି ବିଚ ପାଖରେ ବୁଝିଲ ନା ବହୁତ ବଡ। ପାଖରେ ହଉଥିଲା ଭଲ ଜିନିଷ ବି ସବୁ ପଡ଼ିଥିଲା।
ଏମିତି ତାହଲେ
ହୁଁ।
ଆଉ ତମର ସେପଟେ ସବୁ ମୁଖ୍ୟ ଖାଦ୍ୟ କଣ? ମାନେ ଲୋକଙ୍କୁ ଅଧିକ କଣ ପସନ୍ଦ କଣ?
ଆମର ଏଠି ଇଏ ତ ଚାଲିଛି ଆମର ଟୋଟାଲି ଉପରେ ଚିକେନ ଫିକେନ ଲୋକ ଖାଆନ୍ତି ଅଧିକାଂଶ ବୁଝିଲେ ନା।
ସେଇଟା ତ ଚାରିଆଡେ ଚାଲେ, ଆମର କଣ ଖାଉନାହାଁନ୍ତି ମାନେ ଯେମିତି ଆମର ନୟାଗଡରେ ଛେନାପୋଡ଼ ପ୍ରସିଦ୍ଧ।
ଓହୋ ସେମିତି ଶୁଣନ୍ତୁ, ଆମର ମେନ ଖାଦ୍ୟ ଆମର ଏଠି ପେଡା ଚାଲିଛି ପେଡା ଆମ ଚଣ୍ଡିଖୋଲ ପେଡା ବୁଝିଲେ ନା।
ହଁ ସେଟା।
ଚଣ୍ଡିଖୋଲ ପେଡା ହେଲା ଓଡିଶା ପ୍ରସିଦ୍ଧ। ହଁ ପେଡା ଟି ଭଲ ଟେଷ୍ଟ
କିଛି
ହଉ ତାହେଲେ ଆପଣ କେବେ ଆସିଲେ ମତେ ଫୋନ କରିବେ ଆପଣଙ୍କୁ କହିବି।
ଆଛା ଠିକ ଅଛି।
ହୁଁ। ଆଉ କଣ କହୁଛ କୁହ।
ଆପଣଙ୍କର ଏବେ ପଢାପଢି ଚାଲିନି ନା କଣ?
ହଁ ଫ୍ରାମଷ୍ଟି ବିଷୟରେ ଚାଲିଛି ପା।
ଆଛା ହଁ ହଉ।
ହ୍ୟାଲୋ?
ଭଲ ରେ ଥାଅ କଥା ହେଇକି ବହୁତ ଖୁସି ଲାଗିଲା, ମୋର ଗୋଟେ କଲ୍ ଟେ ଆସି ତେଣୁ ଭାଇ ମୁଁ ରଖି ଦଉଛି, ପରେ କେତେବେଳେ ଫ୍ରି ହେଲେ ଲଗେଇଦେବି। ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।